ହ୍ୟାଲୋ
ହାଲୋ ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାଡ଼ାମ ନମସ୍କାର କଣ କରୁଥିଲେ?
ଆପଣ ଗୁଲାପ
ଟିକେ ଆମର ପୋଟଳ ରସା ହବ, ତ ଟିକେ ସେ ଦିଦି କରିବେ! ମୁଁ ତା ପାଇଁ ଟିକେ ଯୋଉ ମସଲା ମସଲି! ନାଇଁ ନାଇଁ ମୁଁ କରୁନି। ସେ ମସଲା ମସଲି ରେଡି କରିଦେଲେ। ସେ କରିବେ ଆଉ ହାଲୋ ହାଲୋ ହାଲୋ
ହାଲୋ ଆପଣଙ୍କ ଭଏସ୍‌ କିଛି ଶୁବୁନି?
କିଛି ଶୁବୁନି?
ହଁ ଏବେ ଶୁଭିଲା।
ହଁ।
ନେଟୱାର୍କ ପ୍ରୋବ୍ଲେମ ଟିକେ ରହୁଚିନା, ତ ଭଏସ କଡ ହୋଉଛି। ଆଉ ଆପଣ କଣ କରୁଛନ୍ତି?
ହେ ମୁଁ ଟିକେ ମସ୍ ରୋଷେଇ ପାଇଁ ମସଲା ଯୋଗାଡ କରୁଥିଲି।
ଓ ହୋ, କଣ କରିବେ ଆଜି ରୋଷେଇ?
ଏ ମୁଁ କରିବିନି ମୋ ସେ ଦିଦି କରିବେ। ଯେ ପୋଟଳ ରଷା ଟିକେ କରିବେ।
ଓହୋ ଆପଣ ଟିକେ ସାହାଯ୍ୟ କରିଦଉଛନ୍ତି ଆଉ ଭଲ ଏମିତି ହୁଏ। ହଁ ବେଳେ ବେଳେ ଏମିତି ଭଲ କରିବାର ସାହାଯ୍ୟ କରିବା ନହେଲେ ଜଣେ ଜଣେ ସାହାଯ୍ୟ ହିଁ କରନ୍ତିନି।
କରନ୍ତି ନି। ସବୁ ପ୍ରେସର ହେଇଯାଏ। ଜଣଙ୍କ ଉପରେ ଆଉ।
କେମନ ସେମାନେ- ଆଜ୍ଞା କୁହନ୍ତୁ।
ହଁ ହଁ କୁହନ୍ତୁ।
ମୁଁ କହିଲି ଯାହାର ବଡ ଫ୍ୟାମିଲି ସେ ଜଣେ ଏକୁଟିଆ କରିବା ବହୁତ ଅସମ୍ଭବ କଥା ମାନେ ଏତେ ଗୁଡେ କାମ ଘରର ଘରର ଯାବ ତ ଟିକି ନିକି କାମ ବହୁତ କାମ
ହଁ ଆଗରୁ କଣ ଆମର ବଡ ଫ୍ୟାମିଲି ଥିଲା। ଉଃ ସମସ୍ତେ ବାଣ୍ଟି କୁଣ୍ଟି କରିଦଉଥିଲେ। ଏବେ ତ ଦେ ଦେଖୁଛନ୍ତି। ବିଜୁ ତ ସମସ୍ତଙ୍କ ମନରେ ପୁରା ଇଏ ନ ଯଦି ଜଣେ ସାହାଯ୍ୟ ନ କରିବ। ସେ ଜିନିଷ ଟା ହବନି। ମାନେ ସେମିତି ପଡିଥିବ। ସିଏ ତ କରନି। ମୁଁ କାହିଁ କରିବି।
ହୁଁ ସେଇଟା ଭୁଲ ସମସ୍ତେ ମିଶି ମାଶିକି କାମ ଟା କରିଦେଲେ। ବେଗେ ଜଲଦି ସରିଯାଏ।
ହଁ। ଆଉ କଣ କରୁଥିଲେ। ମ୍ୟାଡ଼ାମ କଣ ଖାଇଛନ୍ତି ସକାଳୁ?
ହଁ ଆପଣଙ୍କୁ ରୋଷେଇ ଟା ସହଜ ଲାଗେ ନା ରୋଷେଇ ଏଇଟା ଆମ କଷ୍ଟ ଲାଗେ।
ନା ମତେ ସହଜ ଲାଗେ କଷ୍ଟ ଲାଗେନି। କିଛି। ସହଜ ଲାଗେ ମତେ ଭଲ ଲାଗେ ରୋଷେଇ କରିବାକୁ।
ହଁ।
ହୁଁ।
କିନ୍ତୁ ରୋଷେଇ ଟା ଯୋଗାଡ଼ ଯତ୍ନ କରିକି ରଖିଥିଲେ। ସହଜ ଲାଗେ ମତେ ଉଁ ଯୋଗାଢିକି କିନ ରଖିଥିଲେ ବହୁତ କଷ୍ଟ ଲାଗେ।
ହଁ ମୁଁ ଯେତେବେଳେ ରୋ ରୋଷେଇ କରେ ମୁଁ ତ ବିଶେଷ କରି ଆମ ଘରେ ଆଇଁଷ ହେରିକା ହେଲେ ମୁଁ ଅଧିକା କରେ। ମୁଁ ଆଗେ ଫାଷ୍ଟ ସବୁ ସଜାଡି ସଜୁଡି ଥୋଇଦିଏ। ମୋ ହାତ ପାଖରେ ଯେମିତି କିଛି ମତେ ଖୋଜିବାକୁ ପଡିବନି ଏଇ ଜିନିଷରେ ସେଇ ଜିନିଷ ଟା ସେଠି ଆରାମସେ ତୁମେ କାପରେ କଣ କାହା ଜଲଦି ଜଲଦିରେ ପକେଇଲ କଲ ଶଇଲା। ଆ ଗୋଟେ ଜିନିଷ ବସେଇଥିବ ଆଉ ଗୋଟେ ଜିନିଷ ଖୋଜୁଥିବ।
ଆ ମତେ ସେମିତି ଭଲ ଲାଗେନି ମତେ ସବୁ ଯୋଗ ଜତରେ କରିଦବ ରୋଷେଇ କରିବ ପୁରା ସହଜ ଲାଗିବ ମୁ କିନ୍ ନ ଯୋଗାଡିକି ରଖିଥିଲେ ମତେ ବହୁତ କଷ୍ଟ।
ହୁଁ ହୁଁ। ହୁଁ ମମି ପୁରା ଟର୍ଚର ହଁ। ମା ପୁରା ଟର୍ଚର ଆଉ।
ହୁଁ ମତେ ବହୁତ ବିରକ୍ତ ଲାଗେ ମାନେ କଣ କହିଲେ କିଛି କୁଆଡେ କିଛି ହେଇନଥିବ ମାନେ କେମିତି କାପରେ କଣ ରୋଷେଇ କରିବି ମୁଁ କିଛି ବୁଝିପାରି ମୁଁ ସେଥିପାଇଁ ରୋଷ ସେ ବି ଭଲରେ କରିପାରେନି।
ହଁ ତାପରେ ମତେ ଟିକେ କିଣା କିଣି କରିବାକୁ ବି ଭଲ ଲାଗେ ଯଉ କିଛି ମାନେ ରୋଷେଇ ର ଜିନିଷ ହେଲା କି ରୋଷେଇ ଘର ପାଇଁ କିଛି ଜିନିଷ ହେଲା ମତେ ସବୁ ନୂଆ ନୂଆ ଜିନିଷ କିଣିବା ଭଲ ଲାଗେ କାଇଁ ପୁରୁଣା ହେଇଗଲେ ତେ ବିରକ୍ତ ଲାଗି ମୁଁ ତାକୁ ଫିଙ୍ଗି ଦିଏ ମା ପାଟି କରନ୍ତି କାହିଁକି ପିଙ୍ଗି ଦଉଚୁ ତୋର ଅଧିକା ପଇସା ହେଇଗଲାଣି ମୁଁ କହିଲି ନାଇଁ ପୁରୁଣା ଜିନିଷ କିଛି ଭଲ ଲାଗେନି ରଖିବା ଗୋଟେ ଡବାଟେ ହେଲା କି କିଛି ହେଲା
ହୁଁ ହୁଁ।
ମୋତେ ଭଲ ଲାଗେ କିଣିବା କି ନୂଆ ନୂଆ ଯୋଉ ମସଲା ଆସୁନି ଆମର ରଖିବା ପାଇଁ ଷ୍ଟୋର କରିବା ପାଇଁ ସେଇ ଜିନିଷ ବି କିଣିବାକୁ ମତେ ଭଲ ଲାଗେ।
ମା ମାନେ ଏଥିପାଇଁ କହନ୍ତି ମାନେ ଜିନିଷ ଟା କାଇହିଁ ଫୋପାଡୁଚୁ ସେଇ ଜିନିଷ ଟା କାମରେ ଆସ
କାମରେ ଆସିବ ହଁ କିନ୍ତୁ ହଁ ଆମ ଇଏ ର ପିଲା ଗୁଡା ତାଙ୍କୁ କିଛି ଭଲ ଲାଗିବନି। ତାଙ୍କୁ ପୁରୁଣା ଜିନିଷ।
ମୁଁ ବି ସେମିତି ଆମ ଘରେ ଫୋପଡା ମାନେ ଫୋପୋଡା ଫୋପିଡି କରଦିଏ ସବୁ ଯାହା ଟିକେ ଦେଖିବି ମତେ ଆଗେ ରୋଷେଇ ମାନେ ଜିନିଷ ସେଠାରୁ ମତେ ଘର ଡେକୋରେସନ୍ କରିବାକୁ ବହୁତ ଭଲ ଲାଗେ। ମାନେ ରୁମ୍ କୁ ସବ ସବୁ ରୋଷେଇ ରୁମ୍ ଟୁ ଧରିକି ରୁମ୍ ଗୁଡା କେମିତି ସଜେଇକି ରଖିବି ପୁରା।
ହଁ।
ମୁଁ ତ ଆମ ଘରେ ଏଇ ସବୁ ଭଲ ଲାଗିବ ଧର ନିଅ କଣ ଗୋଟ ପୁଣା ହେଇଯାଇଚି ମୁଁ ସେ ଫଟ ଫଟ କୁ କାଢିଦେଇକି ଆଉ ତାକୁ ନୂଆ କରବିି ନହେଲେ ତାକୁ ଉଁ ତାକୁ ଆଉ ଟିକେ ଡେକୋରେସନ କରିଦେବି ମତେ ଏମିତି ରୁମ୍ ମାନେ ଘର ଗୁଡା ସଜେଇବାକୁ ବହୁତ ଭଲ ଲାଗେ ରୋସ୍ ସେଇ ଘର ଠୁ ଧରିକ ରୁମ୍
ରୋମ୍ ଛାଡ ମତେ ମତେ ମେକଅପ୍ କରିବାକୁ ବି ଭଲ ଲାଗେ।
ହଁ ଆପଣ ମେ ଆପଣ ମେକଅପ୍ ବି କରନ୍ତି?
ହଁ ମେକଅପ୍ କରି ଯାଣିଚି ସମସ୍ତଙ୍କ କରିଦେବି କିନ୍ତୁ ନିଜେ କରିପାରିବିନି ନିଜେ ନିଜର ହବନି। ସେଟା କାଇଁ ହୁଏନି କେଜାଣି ମୁଁ ବହୁତ ଥର ଟ୍ରାଏ କରେ ଯେମିତି ଅନ୍ୟ ମାନଙ୍କର କରେ ମୁଁ ସେମିତି ନିଜର କରିପାରେନି।
ଓ ହୋ ନିଜର କିଛି କିଛି ଜିନିଷ ହୁଏନି।
ହୁଏନି। ତାପରେ ଦେଖନ୍ତୁ ମତେ ହଁ। ମତେ ତାପରେ ଜଣଙ୍କୁ ମାନେ ବୁଝେଇବାକୁ ଭଲ ଲାଗେ ଏଇ ଜିନିଷ ଟା ମୋର ସାଙ୍ଗମାନେ ବି ଅଛନ୍ତି ଆଜିକାଲି ଯୋଉ ତ ପାରିବାରିକ ଅଶାନ୍ତି ଦେଖୁଚନ୍ତି ସବୁ ନୂଆ ନୂଆ ଚନ୍ତି ସମସ୍ତଙ୍କର ସମସ୍ୟ ନୂଆ ନୂଆ ବାହାଘରରୁ ହିଁ ମୁଁ କମ୍ପ୍ଲେନ୍ ସ ମୋର ମାନେ ଏତେ ପେସେନ୍ସ ଆଗରୁ ନଥିଲା ଧୈର୍ଯ୍ୟ ନଥିଲା କିନ୍ତୁ ଏବେ କୁ ଯେନ କୁ ଦେଖିକି ସମସ୍ତଙ୍କୁ ବୁଝ ଗୋଟେ ଘର ଭାଙ୍ଗିଗଲେ କେତେ କଷ୍ଟ ହୁଏ କହିଲେ ଯୋଡିବାକୁ ବହୁତ ଟାଇ ନା ମୁଁ ମ୍ୟାରଡ୍ ନୁହଁ। ମୋର ଯୋଉମାନେ ମ୍ୟାରଡ୍ ସାଙ୍ଗ ମାନ ବି ଅଛନ୍ତି ମତେ ତାଙ୍କୁ ବୁଝିବାକୁ ଭଲ ଲାଗେ ଏ ଧୈର୍ଯ୍ୟ ରଖ। ଯୋଉ ଜିନିଷ ଟା ଆଜି ତମ ସହିତ ହଉଚି ତାଙ୍କ ସହିତ ବି ହବ। ହେଲା ନାଇଁ କି ହବନି କର୍ମ ସବୁବେଳେ ଫେରିକି ଆସେ। ଯାହାକୁ କୁହନ୍ତି ତାପରେ ସମସ୍ତେ ଥୋଡି ନା ଏତେ ମାନେ ହଁ ଆମ ସହିତ ଏଇଟା ହେଲା ଆମେ ଛାଡି ପଳେଇଯିବୁ।
ସେଇଟା କଣ ଠିକ କଥା।
ହଁ ଆମେ ରହିପାରିବୁନୁ ଆମେ ମାନେ ଡିଭ ଅପ୍ କରିଦବୁ। ଏଇ ଜିନିଷ ଭୁଲ ନା। କେତେ କଷ୍ଟ କେତେ ଇଏ କରି ଜଣେ କରିଛନ୍ତି।
ତା ପରେ ମ୍ୟାଡମ ଆଉ ଗୋଟେ କଥା ଗୋଟେ ଗୋଟେ ଝିଅ ଅଛନ୍ତି ଏଥିପାଇଁ ବି କଷ୍ଟ ପାଇଁ ହଁ ଆମେ ଛାଡିଦବୁ। ଆଉ ଗୋଟେ ଗୋଟେ ଯିଏ ଅଛନ୍ତି ତାଙ୍କର ଅନ୍ୟ କିଛି କାରଣ ପାଇଁ ବି ସେ ଛାଡି ଦଉଛନ୍ତି।
ହଁ ହଁ ହଁ ସେମାନେ ଯାଆନ୍ତି କି ତା ସିଏ ଯୋଉ ଲାଇଫଷ୍ଟାଇଲରେ ଚଳିକି ଆସିଛନ୍ତି ମ ି ଆସୁଛନ୍ତି ସମସ୍ତେ ସେମିତି ହିଁ ହେଇଯାଆନ୍ତୁ।
କି ସେମାନେ ଚଳି ନଥିବେ ବି ସେମାନେ ଭାବୁଥିବେ ଯେ ଆମେ ଏଇ ଲାଇଫଷ୍ଟାଇଲରେ ଚଳିବୁ। ଇଏ ଆମକୁ ସୁଟ୍ କରୁନି। ତାଙ୍କ ହଜବେଣ୍ଡ ମାନେ ତାଙ୍କୁ ସୁଟ୍ କରୁନି କିଏ ଭାବୁଛି ଯେ ନାଇଁ। ମୁଁ ଯେତିକି ଇନକମ୍ ବାଲା ଚାହୁଁଛି ସିଏ ସେତିକି ଇନକମ୍ ନାହିଁ ତାର।
ନାହିଁ ତାର। କି ମୋ ଠୁ ପାଠ କମ ପଢିଛି ମୁଁ କାହିଁ ଏହାକୁ ମାନିବି। ମୁଁ ଉପରେ ଚଢିବି।
ଏଇଗୁଡାକ ଯୋଗୁ ମାନେ ଦି ଜଣ ବେଶୀ ଆଜିକାଲି ଦେଖୁ ନ ବେଶୀ ଡିଭୋର୍ସ।
ହଁ ବହୁ ତ ଏଇଥିପାଇଁ ବି ମୋର ଦି ତିନିଟା ସାଙ୍ଗକୁ ମାନେ ମୁଁ ମୋ ଦ୍ଵାରା ଚପେଇକି ରଖିଛି ନହେଲେ ସିଏ ସଡ଼ନ୍ତା ସବୁ ତାଙ୍କର। ବୋଇଲେ ରୁହ କିଛି ଦିନ ଟାଇମ ଦିଅ ଠିକ ଅଛି ସେ ଆଡଜଷ୍ଟ କରିପାରୁନାହାନ୍ତି। ତୁମେ ବି ନ କର ତୁମ ଇଏରେ ତମେ ବଞ୍ଚ କିନ୍ତୁ ଭାଙ୍ଗି ଦିଅନୁ ଗୋଟେ ଜିନିଷ ହେଇଛି ସେଟା ଭଗବାନଙ୍କ ଦ୍ଵାରା କରାହେଇଛି ନା। ତମକୁ କିଏ ଅଧିକାର ଦେଲେ ଭାଙ୍ଗି ଦେବା।
ତ ମୋର। ଗୋଟେ ମ୍ୟାଡମ ମୋର ବି ଗୋଟେ ସାଙ୍ଗ ସେ ଲଭ ମ୍ୟାରେଜ କରିଥିଲେ। ଏ ତାଙ୍କର ଏମିତି କିଛି ଅସୁବିଧା ତାଙ୍କ ଶାଶୁ ଘର ତରଫରୁ ହେଲା। ତ ସିଏ କହିଲେ ଯେ ଉଁ ସେ ତାଙ୍କ ସ୍ଵାମୀ କି ସବୁବେଳେ କହନ୍ତି ନା ଏମିତି ଅସୁବିଧା ହଉଛି। ସେମିତି ଅସୁବିଧା ହଉଛି ତା ମୁଁ ବି ତା ସାଥିରେ ବହୁତ କ୍ଲୋଜ ଆ ଭଲ କ୍ଲୋଜ ସାଙ୍ଗ। ତ ମୁ ମତେ ବି ସେମିତି କୁହେ ଯେ ଏମିତି ହଉଛି ସେମିତି ହଉଛି ମୁଁ କହିଲି ଯଦି ବି ବାହାଘର ହେଇଛି ମାନେ ଆମେ ମାନେ ବୁଝା ବୁଝେଇଲେ ମାନେ କଣ ସେ ଆମେ କ୍ଲୋଜ ତ। ଆମ ସାଙ୍ଗରେ ସବୁବେଳେ କଲରେ ସେ ଥାଏ ସେମିତି ଫୋନ କଲେ ମୁଁ ବି ତାକୁ କହିଲି ମୁଁ କହିଲି ଆଉ ଯଦି ବାହାଘର ହେଇଛି ଲଭ ମ୍ୟାରେଜ ହେଇଛି ତ ରହ ଦେଖିବା। କିଛି କଣ ହଉଛି ନା ନାଇଁ ଦେଖିବୁ କଣ ତୋର ସୁବିଧା ଦେଖିକି କଣ କରିବୁ କିନ୍ତୁ ସିଏ କାହାର ମାନେ ଆମ କଥା ଛାଡ ଅନ୍ୟ ସମସ୍ତେ ବୁଝେଇଲେ ତାକୁ। କିନ୍ତୁ କାହା କଥା ନ ବୁଝିକି ସିଏ ଏବେ ଆସିଲା ହେରି ଆସିକି ଅନ୍ୟ ଜଣଙ୍କୁ ବାହା ହବ ବୋଲି କହିଲା କିନ୍ତୁ ସେ ଅନ୍ୟ ଜଣ ତାକୁ ବାହା ହେଲା। ତାକୁ କିଛି ଦିନ ରଖିଲା ପୁଣି ଥ ଥରେ ମାନେ ଏଇ ଏଇ ବିଷୟରେ ଝଗଡା ହେଲା ଯେ ତୁ ତୁ ବି ଗୋଟେ ବାହା ହେଇ ଥିଲୁ ଆଉ ତୁ ବାହା ହେଇଥିଲୁ। ତୁ ଛାଡିକି ଆସିଥିଲୁ ଏଇ ବିଷୟରେ କଥା ହେଇକି ଝଗଡା ହେଇକି ପୁଣି ସେ ତାକୁ ଛାଡିଦେଲା। ଲାଭ କଣ ମିିଳିଲା।
କର୍ମ ତୁମେ ଯେମିତି କରିକି ଆସିଛ ତୁମେ ସେମିତି ଭୋଗିବ।
ସେ ସେଇ କଥାଟା ରିପିଟ୍ ହେଲା ଯେ ତୋ ତୋର ବି ଗୋଟେ ସ୍ଵାମୀ ଥିଲା ସି ଯିଏ ସେକେଣ୍ଡ ମ୍ୟାରେଜ ଯାହା କରିବ ସିଏ ତ ସାଙ୍ଗ। ମାନେ ସେଇଟା କାଁକି ସିଏ ବି ଗୋଟେ ଅନମାରଡ ପିଲ ଯେ ମାନେ ବାହା ହେଇନି ସେ ପୁଅ ପିଲା ଟା କିନ୍ତୁ ଏଇ ଝିଅଟା ଯେ ଯେତେବେଳେ ବାହା ହେଇକି ମାନେ ଛାଡିକି ଆସିକି ଆକୁ ବାହା ହେଲା ତାକୁ ସବୁ କଥା ଜଣେଇଥିଲେ ଙ୍କ ଘରେ ଜଣେଇଲେ ତାପରେ ଇଏ ବି ଜଣେଇଲା ତ ଇଏ ପସନ୍ଦ ପୁଣି ନିଜେ ପସନ୍ଦ କଲା କିଛି ଦିନ ଟାଇମ ନେଲା ପସନ୍ଦ କଲା ବାହାଘର ହେଲା କିନ୍ତୁ ସେଇ କଥା ଟା ପୁଣି ଯେତେବେଳେ ଝଗଡାଝାଟି ଷ୍ଟାର୍ଟ ହେଲା ମାନେ ନୂଆ ନୂଆ ତ ସବୁ କିଛି ଠିକ୍ ଠାକ୍ ଚାଲିଲା ତିନି ମାସ ଚାରି ମାସ ପାଞ୍ଚ ମାସ ପରେ ଏଇ କଥା ହିଁ ସବୁବେଳେ ବାହାରିଲା ଯେତୁ ତୁ ତ ଜଣକୁ ବାହା ହେଇଥିଲୁ ନା ଏଇ କଥାରୁ ଏଇ କଥାରୁ ତାଙ୍କ ଭିତରେ ଯୁକ୍ତି ତର୍କ ମାନେ ଝଗଡ଼ାଝାଟି ତୁ ଏଇ ଯୋଗୁଁ ତୋତେ ସେ ପୁଅ ଛାଡ଼ି ଦେଇଥିଲା
ହ
ମାନେ ଏଇ କଥା ହିଁ ବାର ବାର ତୋ ଏଇ ଗୁଣ ଯୋଗୁ ସେ ପୁଅ ଛାଡି ଦେଇଥିଲା ତ ଶାଶୁଘର ଲୋକ ବି କହିଲେ କହିଲେ ହଁ ତୁ ଯଦି ଭଲ ଝିଅଟେ ହେଇଥାନ୍ତେୁ ତତେ କାହିଁକି ସେ ଛାଡିଥାନ୍ତେ ହୁଏ ତୁ ଖରାପ ଝିଅଟେ ବୋଲି ତତେ ଛାଡିଦେଲେ ଏମିତି ହେଇକି ମାନେ ତାଙ୍କର ବି ସବୁ କିଛି ଇଏ ହେଇଯାଇଛି ଏବେ ସେ ବହୁତ
କୂଳକୁ ସେ ଝିଅ ନା ବାପ ଘର ହେଲା ନା ଶାଶୁ ଘର ହେଲା ନା ସେ ଶାଶୁ ଘର ହେଲା
ହଁ ଏବେ ହଁ ବାପଘର ଅଛି କିନ୍ତୁ କୌଣସି ର ମୂଲ୍ୟ ନାହିଁ ସବୁ ଲୋକ କେହି ପସନ୍ଦ କରୁନାହାନ୍ତି
ହୁଁ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା କଥା ହବ ଆଉ ହଁ